ଶୁଭ ସନ୍ଧ୍ୟା। ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ନମସ୍କାର କେମତି ଅଛନ୍ତି?
ହଁ ଭଲ ଅଛି, ତମେ କେମିତି ଅଛ?
ହଁ ମୁଁ ସବୁ ଠିକ ଠାକ୍ ଅଛି, ଆଉ କଣ ଆପଣ ମାନେ ଆଜି କଣ ମଧ୍ୟାହ୍ନ ମୋ ଭୋଜନ ହେଇଥିଲା ତମର?
ଆମର ସାଧା ବି ହେଇଥିଲା, ଆମିଷ ବି ହେଇଥିଲା। ଆମର ମାଛ, ଅଣ୍ଡା ଆମିଷ ଭିତରେ ଥିଲା। ଆଉ କଦଳୀ ଆଳୁ ଭଜା ଆ-ଆମ୍ବ। ଡାଲି ଏ ସବୁ ଆମର ନିରାମିଷରେ ହେଇଥିଲା।
ଆଛା ଆଛା, ହଁ ମୁଁ ବି ସେମତି କହିବେ ଆଜି ଯେହେତୁ ଶନିବାର ତ ମାନେ ସାଧା ହେଇଥିଲା। ଆମିଷ କିଛି ହେଇକ ନଥିଲା ଆ ସେପରେ ଘରେ ବ ନେଇେଇଥିଲେ ଭାତ ଡାଲି ଆଉ ଭେଣ୍ଡି, ଜାଣିଥିଲେ ମସଲା ଦେଇକି ତାକୁ କଲେ ସୋରିଷ ମସଲା ଦେଇ, ଆଉ ସେଥିରେ ଆମ୍ବୁଲ ପକେଇକି ଗୋଟେ କରନ୍ତି, ଭେଣ୍ଡି ଆମ୍ବୁଲ ରାଇ, ଆଉ ସେଇଟା କରିଥିଲେ ସେଇଟା ବି ବହୁତ ଭଲ ଲାଗେ ଖାଇବା ପାଇଁ, ସେଇଟା କରିଥିଲେ ତା ସହିତ ପୋଟଳ ଆଳୁ ଭାଜିଥିଲେ ଏବଂ ତା ସହିତ ଆମ୍ବ ବି ଥିଲା ଆ ସେତିକି ସି ସାଧା ସବୁ ଖାଇବା ଆଜି ହେଇଥିଲା ଘରେ
ଆମ୍ବ ତ ଏବେ ଘରେ ଘରେ, ସମସ୍ତଙ୍କ ଘରେ, ଏବେ ହବ ଆଉ ଆମ୍ବର ଚାଲିଛି ତାର ସିଜିନି ଚାଲିଛି ନା,
ହଁ କୋଉ ଅମା ଟା ଖାଇବା ପାଇଁ ତମକୁ ଭଲ ଲାଗେ, ମାନେ କିଣା ଯାଇଥିବା ଆମ୍ବ ନା ଏମିତି ଘରୁ ଯୋଉ ଦେଶୀ ଆମ୍ବ ଯୋଉ ଛୋଟ ଛୋଟ ଆମ୍ବ ଥାଏ, ସେ ସବୁ ଖାଇବା ଭଲ ଲାଗେ।
ନାଇଁ ଦେଶୀ ଆମ୍ବ ମତେ ଯୋଉଟା ମିଠା ଆମ୍ବ ଯୋଉଟା ପାରୁ ନଥାଏ ତ ସେଇ ଆମ୍ବ ମତେ ମୋତେ ଟିକେ ଖାଇବାକୁ ଭଲ ଲାଗେ ମ ଯେଉଁ ଗୁଡ଼ାକ ଦାନ୍ତରେ ଲାଗେନି, ସେଗୁଡ଼ାକ ଭଲ ଲାଗେ ଆଉ ପୁରା ଦେଶ ହଁ, ଚେର ଗୁଡାକ ନଥିବ, ଆଉ ବାଇଗଣ ପଲି ଭଲ ଲାଗେ କିନ୍ତୁ ମିଠା ହଉଥିବା ଦରକାର। ଟିକେ ଖଟା ପାଣିଚିଆ ହେଲେ ମତେ ଟିକେ ପସନ୍ଦ ଆସେନି। ଆଉ ସବୁ ଆମ୍ବର ସବୁ ନାଁ ଜାଣିଛ ସବୁ, କଣ କଣ ଆମ୍ବ? କୋଉ କୋଉ ଆମ୍ବ ସବୁ କିଛି ଜାଣିଛ?
ଆମ୍ବର ନା ତ ସେମିତି କିଛି ମାନେ ବ ସେ କିଛି ନଲେଜ ନାହିଁ, ମୁଁ କେବଳ ଜାଣିଛି ଆମର ବାଇଗଣ ପଲ୍ଲେଇ ଆମ୍ବ ଯୋଉଟା କଲମୀ ଆମ୍ବ ଆଉ ଗୋଟେ ହଉଛି ସେ ଆମ୍ବ ଟା କା ନା ମନେ ପଡନାହିଁ, ବେଶୀ କିଛି ମାନେ ଆମ୍ବ ସୁନ୍ଦରୀ ଆମ୍ବ ହଁ ସେଇଟା ଗୋଟେ ଆମ୍ବ ଥାଏ।
ହଁ ସୁନ୍ଦରୀ ଆମ୍ବ ଅଛି ଆହୁରି ଅ ବହୁତ ଆମ୍ବ ଅଛି କିନ୍ତୁ ମୋର ବି ଏ ସବୁ ନାଁ ମନେ ପଡୁନି ଆଉ
ହୁଁ ହୁଁ
ଆଉ ଆଉ କଣ ତମ ବାଡିରେ ଆମ୍ବ ଗଛ ଅଛି?
ନିହାତି ଭାବରେ, ଆମର ହଉଛି ଗଛ ବିଶେଷ କିଛି ନାହିଁ ଅନ୍ୟାନ୍ୟ ଗଛ ସବୁ ଅଛି କିନ୍ତୁ ଆମ୍ବ ଗଛ କହିଲେ ଦୁଇଟି ଆମ୍ବ ଗଛ ଅଛି, ଗୋଟେ ହଉଛି ଆମର ହଉଛି ବାଇଗଣ ପଳେଇ ଆମ୍ବ ଯୋଉଟା ଶୁଣିଥିବେ, ଜାଣିଥିବେ, ସେଇଟା ବାଇଗଣ ପଲେଇ ଆମ୍ବ ଗୋଟେ ହୁଏ ଆ ଆଉ ଗୋଟେ ବାଇଗଣ ପଲଟା ଛୋଟ ଛୋଟ ଆମ୍ବ ଗୋଟେ ହୁଏ, ଯୋଉଟା କିି ଖଟା ଟିକେ ଲାଗିଥାଏ, ବାଇଗଣ ପଲେଇ ଠାରୁ ତାର ସାଇଜ ହଁ ସାଇଜ ଆକାରରେ ଛୋଟ ଥାଏ ଆଉ ସେ ଆମ୍ବ ଟା ଟିକେ ଖଟା ଲାଗିଥାଏ। ବାଇଗଣପଲ୍ଲୀ ଠାରୁ ଆ ସେଇ ଦିଟି ଆମ୍ବ ଥାଏ କିନ୍ତୁ ଯେହେତୁ ମାନେ ଆ ସେଠି ଆମର ବାରିରେ କିଏ ଯାଇକିନା ମାନେ ମାଙ୍କଡ ମାନଙ୍କ ପାଇଁ ଜଗୁନାହାନ୍ତି କିଏ? ତାର ଦାୟିତ୍ଵ କିଏ ନେଉନାହାନ୍ତି ତ ସେଠି ଯୋଉ ଆମ୍ବ ଗଛ ଥାଏ ବାରିରେ ଅ ସେଠି କଣ ହୁଏ କି -ମାଙ୍କଡ ମାନେ ଆସିକିନା ସେ ସବୁ ଯେତିକି ବି ଆମ୍ବ ହେଇଥାଏ ସେ ସବୁ ଖାଇକ ମାନି ସବୁ ତାକୁ ସାରି ଦିଅନ୍ତି ଆଉ ଯେତେବେଳେ କିଛି କିଛି ଥାଏ କେତେବେଳେ ବି କାହାକୁ କିଛି ଟାଇମ ମିଳିଲେ ସବୁ ବାରିକି ଯାଆନ୍ତି, ଘର ପାଖ ପାଖରେ ଅଛି ଦିଟି ଗଛ ଯୋଉ ସେଠି ଯାଆନ୍ତି ବାରିକୁ ଆଉ ମାଙ୍କଡ ଖାଇସାରିଲା ପରେ ଯାହା ବି ସବୁ ମାନେ ବଞ୍ଚିଥାଏ ଗଛରେ ଥାଏ ତାକୁ ଟିକେ ବନିଲା ପରେ, ମାନେ ଟିକେ ବଡ ହେଇଯାଇଥିବ, ପାଚି ଆସୁଥିବ ଜାଳେ, ସେଇ ଟାଇମ ରେ ତାକୁ ଝଡେଇକି ଆଣିକି ଖାଇତାି
ଆଛା ଆମର ବି ଏଥରକ ପ୍ରଚୁର ପରିମାଣରେ ଆମ୍ବ ହଁ ଏମିତି ବି ସ ଅ କମି ବିିଲ ବିି ନୁହଁ ତିନଶ ଚାରଶ ବିଲ ହେଇଥିଲା। ଯାହା ପୋଖରୀରେ ହେଲା ଆଉ ଯାହା ଖାଇଚୁ ବନ୍ଧୁ ବାନ୍ଧବଙ୍କୁ ବାଣ୍ଟି ଆଉ ଏବେ ପଡିଗଲା ଆ ମାନେ ଆଜି ଗୋଟେ ଦିଟା ଆମ୍ବ ବଳିଥିଲା ଗଛର ଥିଲା। ଆଜି ଖସି ପଡିଲା ତ ଆଉ ଗଛରେ ଏବେ ଆମ୍ବ ଆଉ ନାହିଁ। ଆଉ ପୁଣି ଆଉଥରେ ଆସିଲେ ସିଜିନି ଆସିବ। ପୁଣି ଆମ୍ବ ହବ ପୁଣି ଖାଇବୁ ଆଉ ବର୍ଷକୁ ଅ
ହଁ।
ହଁ ହଁ ତମର ଦି ଟା ଆମ୍ବ ଗଛ କହିଲ ଆମର ଆମର ବହୁତ ଆମ୍ବ ଗଛ ତ ଟା ସବୁ ଅଲଗା ଅଲଗା ପ୍ରକାର ଆମ୍ବ କିନ୍ତୁ ସବୁ ଦେଶି ଆମ୍ବ ଯେମିତି ବାଇଗଣ ପଲି ଆମ୍ବ କହିଲ। ଆଉ ସୁନ୍ଦରୀ ଆମ୍ବ ଖଜୁରୀ ଆମ୍ବ ସେଇ ଆମ୍ବ ଗୁଡାକ ନାହିଁ କିନ୍ତୁ ସେଇ ଆମ୍ବ ମତେ ଖାଇ ଖାଇବାକୁ ଟିକେ ଭଲପାଏ ତ ସେଇ ଆମ ଆମ୍ବ ଗୁଡାକ ନାହିଁ, ଆଉ ସବୁ ଦେଶୀ ଆମ୍ବ ଅଛି।
ଆଚ୍ଛା ଆଚ୍ଛା ବହୁତ ଭଲ କଥା, ତମେ ଯେମତି କହିଲ କି ଆମ୍ବ ଗଛ ବହୁତ ଅଛି ବାରିରେ, ଆମର ନାହିଁ। ଆ ଆମର ଦୁଇଟି ଆମ୍ବ ଗଛ ଅଛି, କିନ୍ତୁ ଆମ୍ବ ଗଛ ବ୍ୟତୀତ ଆମ ବାରିରେ ମାନେ ଯେମତି କିି ହଉଚି ଇଏ ଉଁମ କାଠର କାଠ ପାଇଁ ଯୋଉ କାଠ ପଟା ପାଇଁ କରିବା କେମିତି ଆ ଆକାଶିଆ କାଠ ହଉ କି ସାଗୁନ କାଠ ହଉ, ସେ ସବୁ ଆମର ଯୋଉ ବିଲ ଥାଏ ସେ ସବୁ ମାନେ ଗୋଟେ ବାରିରେ ପୁରା ଫୁଲ ଲଗାଯାଏ ମାନେ ଶହେରୁୁ ଅଧିକ ଗଛ ଅ ଆକାଶିଆ ଗଛ ଏବଂ ଯୋଉଟ ଟା କହିଲି କି ହଉଚି ଶାଳୁଆ କାଠ ଅ ସେ ସବୁ ଶିଆଳିଆ କାଠ, ଶିଆଳିଆ। ସେ ସବୁ କାଠ ଯେହେତୁ ମାନେ ବିକ୍ରି କଲେ ତାକୁ ଲଗେଇକି ବିକ୍ରି କଲେ, ଟିକେ ଅଧିକ ପରିମାଣ ନେଇ ତାକୁ କୁ ବିକ୍ରି କରା ଯାଇଥାଏ ଆ ଭଲ ରୋଜଗାର ବି କରା ଯାଇଥାଏ।
ହୁଁ
ସେ ସବୁ ଅଲଗା ଯାଏ ଲଗାଇ ଦିଆ ଯାଇଛି ଏବଂ ତା ବି କିଛି ବିକ୍ରି ହେଇ ସାରିଲାଣି ଅଲେ ରେଡି ଆଉ ଯିଏ ସବୁ ଛୋଟ ଗଛ ସବୁ ଅଛି, ଟିକେ ବଡ ହେଇନାହିଁ ଆ ସେ ସବୁ ଟିକେ ବଡ ହେବା ପାଇଁ ଟିକେ ଟାଇମ୍ ଲାଗିବ ଆଉ କିଛି ଶହେରୁ ଅଧିକ ଯଉ କହିଲି ସେଥିରୁ ପ୍ରାୟତଃ ଚାଳିଶ ପ୍ରତିଶ ଶତ ଗଛ ବିକ୍ରି ସରିଲାଣି ଆଉ ଷାଠି ପ୍ରତିଶତ ଯୋଉ ଗଛ ଅଛି ସେ ସବୁ ଆଗକୁ ବଡ ହେଲେ ବିକ୍ରି କରାଯାଏ କାରଣ ସେଥିରୁ ବିକ୍ରି କରାଯାଲେ ଆ ଗଛ ଗୋଟା ଗଛ ପ୍ରତି ବହୁତ ଭଲ ପ ପଇସା ବି ହୁଏ ଏବଂ ସେ ସବୁ ଗଛ ପଟା ପାଇଁ ସେ ସବୁ ନେଇ ସାରିଲା ପରେ ଆଉ ସବୁ ବି ଯେ ଯେତିକ ଜାଳ ଥାଏ ତାକୁ ରନ୍ଧନୀ ଖାଦ୍ୟ ହିସାବରେ ଯୋଉ ଜାଳ କରାଯାଏ, ତାକୁ ଘରେ ବି ରାନ୍ଧ ଯାଏ ଆଉ ବହୁତ ବି ମାନେ ଲାଭବାନ ହିଁ ହେଇଥାନ୍ତି, ତ ସେଥି ଯୋଗୁଁ କୁ ଆଉ ଗଛ ବ୍ୟତୀତ ଅନ୍ୟାନ୍ୟ ଯେ ସବୁ ମାନେ ଅଧିକ ଟିକେ ରୋଜଗାର କ୍ଷମ ସେ ସବୁ ବି ଲଗା ଯାଏ ଆମ ବାରିରେ।
ଆଚ୍ଛା। ତମେ ତ ଆଜିକା ଦିନରେ ଜାଣିଚ ଆଜିକା ମାନେ ରନ୍ଧନ ପାଇଁ ଆମର କେ କେତେ ଅସୁବିଧା ହଉଚି, ଆମେ ଯାହା ଜାଳନୀ କା ଥରେ ଆଗୁରୁ ଯେମିତି ଆମେ ଚଳୁଥିଲେ ଏବେ ସେଇ ସମୟ ଆସି ଯାଇଚି। ଆଉ ଯୋଉ ଦରଦାମ ସବୁ ଅଧିକା ହେଇଗଲାଣି ନା ଆମର ସେଇଥିରେ ସେଥିରେ ବି ଆମର ସ ରୋଷ ସ୍ୱାଦ ଅଛି। ତା ସହିତ ପଇସା ବି ମାନେ କିଛିଟା ବଞ୍ଚି ଯାଉଚି ନା କଣ?
ନିହାତି ନିହାତି ଭାବରେ ଆଉ ଆପଣ ବି ମାନେ ନିହାତି ଭାବରେ ଜାଣିଥିବେ କି ମାନେ ଗ୍ୟାସ୍ ଏବଂ ଚୁଲିରେ ରନ୍ଧନ ଖାଦ୍ୟ।
ତାର ଟେଷ୍ଟ ମଧ୍ୟ ଭିନ୍ନ ହୁଏ ଯେମିତି ନିହାତି ଭାବରେ ଯେକୌଣସି ବି ରମଧାନ- ସେ ଆମିଷ ହଉ ବା ସାଧା ହଉ। କୌଣସି ଗୋଟେ ରାଧା ରନ୍ଧନ ଖାଦ୍ୟ କରନ୍ତୁ। ସେ ଚୁଲି ରେ ଅଲଗା ଟେଷ୍ଟ ହେଇଥାଏ ଏବଂ ଗ୍ୟାସ୍- ଦେଇଥାଏ ସମସ୍ତେ ପସନ୍ଦ କରଛନ୍ତି। ରନ୍ଧନ ଖାଦ୍ୟ
ଶିଳ ବଟା ବି ଟେଷ୍ଟ ତାର ମସଲା ଟେଷ୍ଟ ଅଲଗା। ଆମର ଗ୍ରାଇଣ୍ଡର ଟେଷ୍ଟ ବି ଅଲଗା ନା କଣ?
ହୁଁ।
ଆଉ ଛେଚା ଯୋଉ ହେମଦସ୍ତାରେ ଯୋଉ ଛେଚୁଛନ୍ତି ସିଏ ବି ତାର ବି- ମାନେ ସାଦ ଅଲଗା।
ନିହା- ସ୍ୱାଦ ସମସ୍ତଙ୍କର ଭିନ୍ନ ଭିନ୍ନ ଥାଏ ଆଉ ହଁ କୁହନ୍ତୁ।
ଆ ତମେ କଣ ସବୁ ଖାଇବାକୁ ଭଲ ପାଅ? କଣ ମାନେ ଖାଇବାରେ ପରିବା। ହଉ ହ ମାଛ ମାଂସ ହଉ। ଆ ଆଉ ଯେତିକି ସବୁ ପକୋଡି ହଉ ପି- ଫାଷ୍ଟ ଫୁଡ ଯୋଉଟା କଣ ସବୁ ଖାଇବାକୁ ତମେ ଭଲ ପାଅ?
ଅ ନିହାତି ଭାବରେ ମୁଁ ଯଦି ଆମିଷ ଭିତରେ କହିବି ଆମିଷ ଭିତରେ ସେ ମତେ। ବିରିୟାନୀ ହିଁ ଟିକେ ବହୁତ ଭଲ ଲାଗେ ଆଉ ଯେମିତି ଚିକେନ ଆଉ ବିରିୟାନୀ ହିଁ ଭଲ ଲାଗେ ସେ ଚିକେନ ହଉ ମଟନ ହଉ ବିରିୟାନୀ ହିଁ ମତେ ଟିକେ ବହୁତ ଭଲ ଲାଗେ ଆମିଷ ଭିତରେ ଆଉ ରୋଲ ବି ଖାଏ ସେମିତି ଯେକୌଣସି ରୋଲ ବି ତାକୁ କରିକି ଦିଅନ୍ତି ତା ଭିତରେ ପନିର ରୋଲ ହଉ ଆ ଚିକେନ ରୋଲ ହଉ ସେ ସବୁ ବି ମୁଁ ଖାଇବା ଟିକେ ପସନ୍ଦ କରେ ସାଧା ଅପରେ ଦେଖିବାକୁ ଗଲେ ସେମିତି ଫେବେରେଟ କିଛି ନାହିଁ ସବୁ କିଛି ଖାଇଥାଏ ଆ ଯାହାବି ମାନେ ଘରେ ବନି ଦିଅନ୍ତି ସବୁ ଖାଇଥାଏ ଆଉ ଆମିଷ ଭିତରେ ଦେଖିବାକୁ ଗଲେ ଫେବରେଟ ମତେ ବିରିୟାନୀ ହିଁ ଲାଗେ ଭଲ।
ଆଛା ବିରିୟାନୀ ଖାଇବାକୁ ଭଲ ପା କରିଆ ଶିଖିଚ ନା ଆ ମାନେ ଘରେ କଲେ ଖାଉ।
ନାଇଁ ନାଇଁ ମୁଁ ତ ସେସବୁ ବିଷୟରେ ମୋର କିଛି ଜ୍ଞାନ ନାହିଁ କି କେମିତି କଣ କରାଯାଏ। ଆଉ ବାକି ଘରେ ବି ବନେଇ କିଏ ଜାଣି ନାହାନ୍ତି ଆଉ ଯେହେତୁ ମାନେ ଘର ପାଖରେ ପୁରା ଥିବାରୁ ଏକ ମାନେ ହୋଟେଲ ତ ସେଠୁ ହିଁ ମୁଁ ମାନେ ସଦାଳେ କରିକି ଯାଇଁକି ଆଣିକି ଖାଏ ଯେତେବେଳେ ବି ଇଛା ହୁଏ।
ଆଛା ମୁଁ କିନ୍ତୁ ଜାଣିଚି କେମିତି ସେଟା ବନାଯାଏ।
ଆଛା ମୁଁ ବି ନିହାତି ଭାବରେ ମୁଁ ଆଣି ଯାହା ହଉ ତାକୁ ଟିକେ କହିଲେ ଭଲ ହେବ।
କରିବ ଯା କୁକୁଡ଼ା ମାଂସ ଆଣିବ ତାକୁ ଧୋଇବ ଧୋଇକି ସେ ତାକୁ ମାନେ ଅଦା ରସୁଣ ଛେଚା ହଉ ଅଦା ରସୁଣ ପେଷ୍ଟ ହଉ। ତାକୁ କାଟିକି ତାଦେରେ ପକେଇବ ଦହି ପକେଇବ। ତା ଉପରେ ଲୁ ଲଙ୍କା ଗୁଣ୍ଡ ର ଜିରା ଗୁଣ୍ଡ ବିରିୟାନୀ ମସଲା ଟୋଟାଲ ସବୁ ମସଲା ତା ଦେହରେ ଗୋଳେଇକି ତାକୁ ହଁ ଗୋଳେଇଦବ ଗୋଳେଇ ଦେଇକି ଘଣ୍ଟେରୁୁ ଦି ଘଣ୍ଟା ତାକୁ ର ଛାଡିଦେବ। ହଁ। ଆଉ ଜଲଦି ବି ତମେ କରିପାରିବ କିନ୍ତୁ ରଖିଲେ ତାର ଉଁ ତାର ସ୍ୱାଦଟା ଅଲଗା ହଁ। ରଖିଦବ ତାପରେ ପିଆଜ ବହୁତ ଗୁଡାଏ ତାକୁ କାଟିବ ଛଅଟା ସାତଟା ପିଆଜ କାଟିବ। ପିଆଜ କାଟି ସାରିଲା ପରେ ତାକୁ ଛାଣିଦବ ପିଆଜକୁୁ। ପିଆଜକୁ ଛାଣିକି କିଛିଟା ସେଇ ଯୋଉ ଆମ ମ୍ୟାରିନେଟ୍ କରିଥିବ ସେଥିରେ ପକ କରିକି ତାକୁ ଗୋଳେଇବ ଗୋଳେଇକି ତାକୁ ରଖିବ। ତାପରେ ଯୋଉ ଉମ ଭାତ ବିରିୟାନୀ ପାଇଁ ଯୋଉ ଭାତ ଚାଉଳ ତାକୁ ଆମେ କଁ କରିବା ହାଣ୍ଡିରେ ପାଣି ଫୁଟେଇବା ଆଉ ତାକୁ ଗୋଳେଇକିରି ପାଣିରେ ତା ଦେହରେ କିଛି ତେଲ ହଉ ନହେଲେ ଘିଅ ହଉ ପକେଇବା। ପକେଇକି ସେ ପାଣିରେ ଛାଡିଦବା। ସାରିସାରିଲା ପରେ ସିଏ ଫୁଟି ଆସିଥିବ ମାନେ ଷାଠିଏ ପରସେଣ୍ଟ ଷାଠିଏ ଶତକଡା ହଉ ସତୁୁରୀ ଶତକଡା ହଉ ସେ ଫୁଟିଯାଇ ମାନେ ହେଇସାରିଥିବ ଭାତ ତ ତାକୁ କଣ କରିବ କାଢି ଦେଇକି ଛାଣିଦବ ଛାଣି ସାରିଲା ପରେ ତାକୁ ତାକୁ ରଖିବ ଆଉ ଏପଟେ ତମେ ଚିକେନ କରିସାରିଥବ ଚିକେନ ତମେ କେମିତି କରିବ ‌? ନା ନା ଯୋଉ ତେଲ ପକେଇକି ଟୋଟାଲ ଯେତିିକି ଗୋଳେଇଥିବ ତାକୁ କଡେଇରେ ପକେଇକି ଆସ୍ତେ ଆସ୍ତେ ଧିର ଆଞ୍ଚରେ କସି କସି କସି କସି ତାକୁ ପୁରା ବନେଇବ। ଅମ୍ ଟିକେ ଘୋଡେଇବ ମଝିରେ ତାର ଆଇଁ ଆଇଁଷ ତାର ସ୍ମେଲ ସ୍ମେଲଟା ବାହାରି ଗଲା ପରେ ତାକୁ ଆଉ ଥରେ କସିଵ। କସି କି ହେଇ ସାରିଲା ପରେ ତାକୁ କଣ କରିବୁ ବିରିୟାନୀ ଚାନ ହଉ ହାଣ୍ଡି ହଉ ଯୋ ଜାହା ବି ହଉ। ତାକୁ କଣ କରିବ ସବୁ ସ୍ତରସ୍ତର କରିକି ସଜେଇବ।
ଆଚ୍ଛା।
କଣ କରିବ? ଆଁ ମ୍ ଆଁ ମସଲା ଦବ ବିରି ଆମର ଚିକେନ ମସଲା ଦବ ତା ଉପରେ ଭାତର ଲେୟାର ଦବ। ତା ତା ଭାତ ଉପରେ ଦବ ପିଆଜ ଯୋଉ ଭାଜିକି ରଖିଥିବ ତାକୁ ଦବ। ପୁଦିନା ପତ୍ର ଦବ। ଆଉ ଧଣିଆ ପତ୍ର ଦବ ବିରିଆନି ମସଲା ଟିକେ ତା ଦେହରେ ଛିଞ୍ଚୁବ ପୁଣି ଆଉ ଗୋଟେ କେତେ ଭାଗ ଦବ? ନା ଚିକେନ ଆଣିକି ଦବ ପୁଣି ସେମିତି ଯେମିତି ଭାତ ମସଲା ବସଲା ଦବ ଦେଇକି ତାପରେ ଲାଷ୍ଟ କୁ କଣ କରିବ ସେ ଯୋଉ ପାଣି ଥିବ ଯୋଉ ଭାତର ପାଣି ପେଜ ଯୋଉ ଥିବ ଅଳ୍ପ ଅଳ୍ପ କିଛିଟା ଦେଇଦବ ଉପରେ। ଦେଇ ଦେଇେଇକି ତାକୁ ଘୋଡେଇକିରି ତା ଯୋଉ କଣା ଥିବ। କ୍ୟାନ ର ସେ କଣା ଟାକୁ ବନ୍ଦ କରିଦବ ଅଟା ଦେଇକିରି ଦେଇକି ତମେ ପୁରା ଧୀରା ଆଞ୍ଚରେ ଆ ଚୁଲି ହୋଉ ଗ୍ୟାସ ରେ ହୋଉ ତମେ ତାକୁ ବ